ହଁ।
ହ୍ୟାଲୋ।
ହଁ ହ୍ୟାଲୋ।
କଣ କରୁଛ?
ଏଇ ଏଇ ଖାଇବି ଏଇ ପୁଣି ତରକାରୀ ଏଇ ଗରମ କରାହେଉଛି ଆମର ସକାଳେ ରୋଷେଇ ହେଇଯାଇଥିଲା ଗରମ କରୁଛି।
ଓ ଥରେ ଖାଇସାରିଲାଣି ତାପରେ ଆଉଥରେ ଆଉ ନାଇଁ।
ନାଇଁ -ନାଇଁ -ନାଇଁ- ନାଇଁ ଖାଇ ନେଇ ଆମର ଯୋଉ ସକାଳେ ହଜବେଣ୍ଡ୍ ଯାଉଛନ୍ତି ନା। ସେ ପଦାରେ ଜଳ ଖିଆ କିନା କିଣିକି ଖାଇଲେ ତାଙ୍କ ଦେହ ଖରାପ ହୋଉଛି, ସେ ରୋଷେଇ କରିଦେଇକି ଯାଇ ଥିଲେ ଏଇ ମୁଁ ତରକାରୀଟା ଗରମ୍ କରୁଛି ଖାଇବି ଆଉ।
ହଁ ଭଲ ବି ମାନେ ଘରୋଇ ଖାଇବ ନା ଘର ଖାଇବା ଭଲ ଦେହ ପାଇଁ।
ପଦାରେ ଖାଉଥିଲେ ତାଙ୍କ ଦେହ ଖରାପ୍ ହେଲା, ଡକ୍ଟର କହିଲେ ଘରେ ଖାଇବା ଖାଇବ।
ନା ଏମିତିରେ ବି ଗ୍ୟାସ୍ ଫ୍ୟାସ୍ ହଉଛି ନା। ବୋହୁତ୍ ଦ୍ରୁକାରିଆ ହୋଉଚି। ସେ କୋଉ ତେଲରେ ନାଇଁ କୋଉ ତେଲରେ କରିଦଉଛନ୍ତି, ମାନେ ଆଜି ତେଲ ବଳେଇଲା ପୁଣି ସୋଇଆକୁ ରଖି କରିଦେଲେ। କଣ ଗୋଟେ ମାନେ ତାଙ୍କ ବେପାର ହବା କଥା ନା।
କଣ କୁହନା ଭୁବନେଶ୍ଵରରେ ସବୁ ରେଟେ କୋଉଟା ରେଟ୍ ନାଇଁ।
ସବୁ ବି ରେଟେ, ଗାଁ ରେ କଣ ସବୁ ଜିନିଷ ମାନେ ସହଜରେ ମିଳିଯାଏ। କିଛି ନହେଲେ ବି
ଥିଲେ ବି କିଛି ନହେଲେ କାହା ଘରୁ ବା ଗାଡ଼ି କର ତ ଏଠି କା କତୁରୁ ଆଣି କରିବୁ।
ନା ଗାଁ ରେ ବି ପଖାଳ ହେଲା କି ବାଡିରୁ ସଜନା ଶାଗ। କିଛି ବି। ଏଟା ନେଇଗଲ ଆଉ ଭର୍ତ୍ତା ଫର୍ତ୍ତା କି ଲଙ୍କା ଫଙ୍କା ତୋଳି ତାଳି ନେଇଗଲୁ ପୋଡି ପାଡି ଖାଇବୁ। ଆଉ ଗାଁ ରେ ଗୋଟେ ଥାଏ ମାନେ କଣ କହିଲ କେମିତି ମିଶି ମାସି କ ତାକୁ ରାଜି ନାହିଁ, ଲୁଣଟେ ନେଈଆ ନା ଥାଏ ଗୋଟେ।
ମତେ ଜବ୍ ବୋଲି ରହିବା କଥା ମୋର ଜବ୍ ଥିଲା, ମୁଁ ଟିକେ ଛାଡିଦେଲି। ମୋ ପୁଅ ପାଇଁ ଇଏ ପୁଣି ଜଣଙ୍କ ପାଇଁ। ପଇସା ଟା ଟିକେ ଚଳେଇବାକୁ ଭାରି କଷ୍ଟ ହୋଉଛି, ମାନେ ମନ୍ଥ ଏଣ୍ଡ୍ ରେ ଟିକେ ବଳୁନି କି କିଛି କରୁନି ନା ସେଇଥିପାଇଁ। ସେଇଥିପାଇଁ ମୁଁ କହିଲି କୋଉଠି ଗୋଟେ ପାର୍ଟ ଟାଇମ୍ କୋଉଠି ଗୋଟେ ହେଲେ ଗୋଟେ ସୁବିଧା ହବ ନିଜ ଖର୍ଚ୍ଚ ନିଜେ ଉଠେଇଲେ କହିଲାରୁ କେତେ ଗୋଟେ ଆଡଜଷ୍ଟ୍ ମେଣ୍ଟ୍ କରିକି ଚଳିବୁ।
ତାପରେ ବି, ହଁ ଛାଡ ଛାଡ ସେକଥା। ଦୋଉ ତାପରେ ବି କଣ କହିଲ, ବାହାରେ ଯୋଉଠି ବି ରହିବ ମାନେ ଟାଉନରେ। ସେଠି ସବୁ ମାନେ ନିଜ କଥା ନିଜେ ବୁଝନ୍ତି। ଗାଁ ଟା ଆଉ ସିଏ ଦିଟା ଭିତରେ ଫରକ ନାହିଁ, ଗାଁ ରେ ସବୁ।
ଗାଁ ଆଉ ଗାଁ ନା ଆଉ ସହର ସହର ଗାଁ ଭଳିଆ ଆଉ ଲୋକ ମିଳିବେ ନା। ସହରରେ ସେଇଭଳିଆ ଲୋକ ଚ- ଚନ୍ତି।
ସହରରେ କିଏ କାହାକୁ ପଚାରେ, କିଏ କାହାକୁ ପଚାରନ୍ତି।
କିଏ କାଇଁ କାହାକୁ ପଚାରିବେ, ତୁ ମରିକି ପଡି ଥିଲେ ବି ପଚାରିବେନି ଏଠି, ଇଲୋ ଲୋ ଲଙ୍କା ସେଇଟା ଲଙ୍କା ଖାଇବୁ ନା କଣ?
ଆଉ ତମେ ଛୋଟ ପୁଅ କଣ କରୁଛି?
ମୋ ପୁଅକୁ ଏଇ ଖୋଇ ଦେଇଥିଲି, ଏଇ ସେ ତାକୁ ହେଲା ତା ମାମୁଁ ହେଲା ଆସିନାହାନ୍ତି, ତା ମାମୁଁ। ଖାଇବେ ବୋଲି ଦୋକାନକୁ ଯାଇଛନ୍ତି। ଦୋକାନକୁ ଆସିନାହାନ୍ତି। ସେ ଦୋକ୍ କୋନ ଆସିଲେ ଖାଇବୁ ସିଏ ଚଗଲା ହୋଉଛି, ଲଙ୍କା ଗୋଟେ ପକେଇଥିଲି ଯାଇ ଇ ଲଙ୍କା କୁ ଧରୁଛି ଖାଇବ।
ଆଉ ତିନ ଆଉ ଦି ଦିନ ଆଉ ଦି ଦିନ ପରେ ରଜ।
ରଜ ଆଉ କଣ ଭୁବନେଶ୍ଵରରେ କି ରଜ ଏଠି କିଛି ରଜ ନାହିଁ।
ହେଲେ ବି କଣ କହିବ ତମେ ରଜ? ମାନେ କେମିତି ଲାଗେ ତମକୁ ରଜ?
ରଜ ଗାଁ ରେ ନା ଆଉ। ଏଠି କଣ ଦୋଳି ଗୋଟେ ଗୋଟେ ଜାଗାରେ ଯଦି ଲାଗିଥିବ ସେଇ ଖେନ୍ଦା ମେନ୍ଦା ହେଇଥିବ ଶହେ ଲୋକ ସେଇଠି ଥିବେ ତୁ ଆଉ ରାଜା ସେଲିବ୍ରେସନରେ କଣ କରିବୁ? ଗାଁରେ ପୋଡ଼ ପିଠା ପିଠା ନା ଶାଢୀ କରିଛୁ। ଶାଢ଼ୀ ତ ବାପା ଆଣିଥିଲେ ଆଁ କରିଛି ଆଉ।
ଅ ହ, ତମ ଦେହପା ଭଲ ଅଛି?
ହଁ ହଁ, ଦେହ ଭଲ ଅଛି। ହୁଁ, ତମର କଣ ଖାଇବା ହେଇଛି?
ହଁ, ଏବେ ତ ଖରା ଗରମ ହଉଛିି ନା ପଖାଳ ଖାଇଛି। ପଖାଳ। ଭଜା, ଆମ୍ବ, କାକୁଡ଼ି।
ଆ ଏଇ ଅଛି ଯେ ସେଇ ସକାଳେ ଖାଇଥିଲେ ଦହି। ଭଜା ଲଗେଇି ଖାଇକି ଯାଇଛନ୍ତି ଆ ସିଏ ଆସିବେ ଯାଇକି ଆଠ୍। ଆଠଟାରେ। ଆରେ ମାମୁଁ ଯାହା ଖାଲି ଆସିବେ ଆଉ।
ଓହୋ।
ରହ ଧନ ଚଗଲା ହଅନା ମାଡ ଖାଇବୁ ତତେ ମାରିବି। ଆମ ଘରେ ତ ସବୁ ଘରେ ସବୁ ଭଲ। ତମ ଘରେ? ଦିଦିନ। କହିଦେଲ ଟା ଟା କରିଦେଲ ଟିକେ କହିଦେଲ ଟାଟା। ନା ସିଏ କୁହେ। ସେ ଏଇ ଖୁଣି ଚଗଲା ହଉଛି ସେଥିପାଇଁ କହୁନାହିଁ।
ହଁ ଖରାବେଳେ ଶୋଇନୁ କଣପାଇଁ?
ସିଏ ଶୋଇଥିଲାବା ଏଇ ବର୍ଷା ଉଠେଇଛି ଆଜି ହବ ବୋଧେ। ବର୍ଷା ନାଇଁ ହେବ ବୋଧେ ବର୍ଷା ମତେ ଲାଗୁଛି।
ଆଉ ଗରମ କେମିତିି ହଉଚି?
ଥିଲା ଭାଙ୍ଗ ଆ ଗରମ ଆମ ଏଇଠି ଗୋଟାଟା ପୋଖରୀ ତାପରେ ଗଛ ବୁଛ ଚାରିଆଡେ। ପକେଇ ଗରମ ଟା ଏତେ ଜଣା ପଡୁନି ଆଗରୁ ଯୋଉଠିଥିଲୁ ବହୁତ ଗରମ ଲାଗୁଥିଲା ଏବେ ଯୋଉଠି ଅଛୁ ଘର ପଛପଟଟା ପୋଖରୀ। ପୋଖରୀ ଚାରିପଟେ ନଡିଆ ଗଛ ଆଉ ହେଲା ସବୁ ଦେବଦାରୁ ଗଛ ଏମିତି ସବୁ ଅଛି ନା, ତ ତା ପାଖକୁ ସେ ମନ୍ଦିରଟା ମନ୍ଦିର ଭିତରେ ମେଞ୍ଚେ ଗଛ ଲାଗିଛି।
ଗରମ ଟା ଏତେ ସେଥିପାଇଁ ଜଣା ପଡୁନି ଏଇଠି ଆଉ। କିନ୍ତୁ ପଦାକୁ ଗଲେ ଏ ଯୋଉ ଖରାରେ ଜଣାପଡ଼ିବ ଗରମ କେତେ ହଉଛି।
ହଁ, ପରା ଅଂଶୁଘାତ ହେଇଯାଉଛି। ଏତେ ଖରା ଏବେ ଯାହାହେଉ ଟିକେ ଟିକେ ଥଣ୍ଡା ପଡିିଲା ଭଳିଆ ଲାଗୁଛି। ମୌସୁମୀ ଟିକେ ଯାହା ଆଉଛି ନହେଲେ ଆଗକୁ
ବର୍ଷା ହବ ସଇଲା ତ ରଜ କଣ ମିଳିବ ରଜରେ ପା ବର୍ଷା।
ହଁ ଆଉ ସବୁ ରାନ୍ଧି ଆସ୍ କୁହ ନା? କଣ ଖାଇବାକୁ ଭଲ ଲାଗେ କରିକି?
ଏ ରାନ୍ଧା ମୁଁ ଅ-ଅଣ୍ଡା ଶିଖିଚି ଆଉ କିଛି ଶିଖିିନି।
ଆଉ ତାହେଲେ ରାନ୍ଧନ୍ତି କିଏ?
ଏ ରାନ୍ଧନ୍ତି ଆ ବାପା ସକାଳୁ ରୋଷେଇ କରିକି ଯାଆନ୍ତି।
ଓହୋ ତମୁକୁ ଆସେନି, ହିଁ ହିଁ ହିଁ ହିଁ ହିଁ
ଉଁ ନାମ ସି ନନଭେଜ୍ ଭିତେରେ ଖାଲି ଏ ଅଣ୍ଡାଟା ଶିଖିଚି ଆଉ ସେ ଚିକେନ, ମଟନ୍ କି ମାଛ ମତେ ଆସିବନି। ଆଉ ଡାଲମା କରିଦେମି ଆଉ ଭଜା କରିଦେମି ସଇଲା ଆଉ କିଛି ଶିଖିନି।
ଓହୋ ମୋ ଭଳିଆ ଆଉ କରିଦବ।
ଆମେ ସେଇ ଥିଲାବେଳେ ମଟର ତରକାରୀ ଆମେ କଣ ରୁମ୍ ରେ ଥିଲାବେଳେ ସେ ମଟର ତରକାରୀ କରିଦଉ ନହେଲେ ଟିକେ ଡାଲମା କରିଦମୁ ଭଜା କରିଦମୁ ଆଉ ଯଦି କଣ ଆଇଁଷ କିଣିଆକୁ ଖାଇଆକୁ ଇଚ୍ଛା ହବ କିଣିକି ଖାଇଦଉ ଆ ଏ ଆଣିକି କରା କରି ଆମେ କରୁନାଇଁ ଏବେ ଅଣ୍ଡା ଟା ଖାଲି ଯା ଶିଖିଚି ମ ତେ ଜଣେ ଶିଖେଇ ଦେଇଥିଲା ସେଇଟା ଖାଲି ଶିଖିଚି।
ଓହୋ ଆଉ ପିଠାପଣା ଶିଖିଚ?
ପିଠା ଚକୁଳି ପିଠା ଶିଖିଚି ଆଉ କିଛି ଶିଖିନି। ଚକୁଳି ପିଠା ଶିକିବା କିଛି ଉଁ ମତେ ସବୁ ପିଠା ଭଲ ଲାଗେ ଏ ମଣ୍ଡା ପିଠା, ପୋଡ ପିଠା, କାକେରା ପିଠା, ପିଠା ମତେ ଭଲ ଲାଗେ। ପିଠା ମୋ ଫେଭେରେଟ୍ ଯୋଉ ପିଠା ହଉ।
ହଁ ପିଠାଟା ଖାଇଆକୁ ଭଲଲାଗେ ଆଉ ବୁଲିଆକୁ ଭଲଲାଗେ ବୁଲିବା?
ବୁଲିବାକୁ
ଆ ଆଁମ ବୁଲା ପ୍ରକୃତିଟା ପିଲା ମତେ ଗ ଟିକେ ଘର ଭିତେରେ ଯାହା ହଉ ଟିକେ ମାର୍କେଟ୍ ଯିମି ବୁଲିକି ଆସିମି। କିଛି କିଣେକି ନଖାଏ ଟିକେ ଲୋକ ବାକ ଟିକେ ଦେଖିକି ଗାଡି ଗୁ ଡା ଦେଖିମୁ
ନାଇଁ କଣ କହିଲ ମାନେ ଦିନେରେ ଖାଲି ଗୋଟେ ଜାଗାରେ ବସିକି ବି ରହିଲେ ହେଲା, ମାନେ ଉଁମ
ଦିନେକେ ଉଁ ପରିବାର ଅଛି ନା ସମସ୍ତେ ଅଛନ୍ତି ତାଙ୍କ ସହିତ କଥା ହେଇଗଲେ ଟିକେ ଟାଇମ୍ ସ୍ପେଣ୍ଡ ହେଇଯିବ ଆଉ ଏଠିତ କେହି ନାହାନ୍ତି ଠି କଁ କରିବୁ ଦେ ଚାଲ ଟିକେ ମାର୍କେଟ ଚାଲ ବୁଲିକି ଆସିବ।
ହଁ ବାହାରେ ବୁଲିଲେ ମାନେ ଭଲ ଲାଗେ। ନିଜ କାମ ସହିତ ବାହାରେ ବି ବୁଲିଲେ ଭଲ।
ତ ଆମେ ଏଇ ଜୋବ୍ ପାଇଁ ଭଲ ଲାଗିବନି ମାଇଣ୍ଡ ପୁରା ଜାମ୍ ହେଇଯିବ ଭୁବ୍ ଭୁବନେଶ୍ୱର ଗୋଟେ ଘର ଭିତରେ ରହିବୁ। ଯେତେ ଯାହା ହେଲେ ଟିକେ ବୁଲିକି ଆସିଲେ ଭଲ ଲାଗିବ।
ଗାଁ ରେ ବି ହଉ କି ଯୋଉଠି ବି ହଉ ଏକା ରହିଲେ ମାନେ ମାଇଣ୍ଡରେ ସବୁ ଆସେ ମାନେ ମୁଁ ଏଇଟା କରିଥାନ୍ତି ସେଟା କରିଥାନ୍ତି। ଏଇଟା କଣ ସେଟା? ବୁଲିଦେଲେ କି ଇଏ କରିଦେଲେ ମାନେ ଭଲ ଲାଗେ ଆଉ ମାନେ ଆଉ କଣ ସବୁ କରିଆକୁ ଭଲ ଲାଗେ କ?
ଏହ୍ ମତେ ଆର ରୁଅ ଟିକେ ରୁଅ ମୁଁ ଟିକେ ପୁଅକୁ ଟିକେ ପାଣି ପେଇ ଦଉଚି ଗୋଟେ ସେକେଣ୍ଡରୁଅ।
ପୁରୀ ଯାଅନା ପୁରୀ, ପୁରୀ ଯାଇଚକି?
ରୀ ପୁରୀ ହଁ ଯାଇଚି କେତେ ଥର ଆଠ ନଅ ଥର ଯାଇଚି ଏ ରହ।
କଣ କହିବ ପୁରୀ ପୁରୀ କେମିତି ଲାଗେ ତମକୁ?
ପୁରୀ- ପୁରୀ ବିଷୟରେ କଣ ତା ବିଷୟରେ କିଛି ଶବ୍ଦ ନାହିଁ କହିବା ପାଇଁ। ଯେତେ କହିଲେ ବି ସରିବନି।
ତମକୁ କେମିତି ମାନେ ଫିଲ୍ ହୁଏ କିଛି କହିପାରିବ?
କଣ୍ କହିଲ?
କହିଲ କେମିତି ଲାଗେ ତମକୁ ପୁରୀ କିଛି କହିପାରିବ ମାନେ ତା ବିଷୟରେ?
ମତେ ପୁରା ସବୁ ଟା ପୃଥିବୀର ସବୁଠାରୁ ଯଦି କଉଟା ଭଲ ଜାଗା ମତେ ସେଇଟା ହଉଚି ପୁରୀ। ମତେ ଆଉ କୌଣସି ଜାଗାକୁ ଯିବାରେ ଇଚ୍ଛା ନାହିଁ ମାନେ ପୁରୀ ଯଦି ପଳେଇ ମୁଁ ସବୁଆଡେ ବୁଲିକି ପଳେଇ ଆଇବି।
କହିବାକୁ ଗଲେ ସିଏ ପୁରା ମଉଡ ତାଙ୍କୁ ଦେଖିଦେଲେ କେତେ କଥା ଭାବିକି ଯାଇ ଥିବ ମାନେ ମୁଁ ଏ କହିଦେବି ତାକୁ କହିଦେବି ଯେ କାଳିଆ । କିଛି କହିହବନି ଖାଲି ଦେଖିଦେଲେ ଆ ଆଖିରେ ଲୁହ ଗଡିଯିବ ଆଉ ସେ ଭୁବନେଶ୍ୱର ରେ କଉ କଉ ଜାଗା ସବୁ ବୁଲିଚ?
ହୁଁ
କଣ୍ କହିଲ? ଭୁବନେଶ୍ଵରରେ ଉଁ- ପ୍ରାୟେ
ସେ କଣ ସେଇ ଯାଇଚୁ ସବୁଆଡେ ସେ ଇସ୍କନ୍ ମନ୍ଦିର ହଉ କି ଧଉଳି ହଉ ଏପଟେ -ପଟେ ଯଉ ରହିଲା ଖଣ୍ଡଗିରି ଆଉ ହେଲା ଲି ଲିଙ୍ଗରାଜ ଯାଇଚୁ। ରାମ ମନ୍ଦିର ଯେତିକି ଅଛି ଆଖପାଖ ପ୍ଲେସ୍ ଯାଇଚୁ। ଇସ୍କନ୍ ବି ଗଲେ ଭଲ ଲାଗେ ଇସ୍କନ୍ ମନ୍ଦିର ଗଲେ ବି ଭଲ ଲାଗେ ସେଠି। ଇସ୍କନ ମନ୍ଦିର ଆଳତି ହୁଏ ଇସ୍କନ୍ ମନ୍ଦିର ଗଲେ ବି ଭଲ ଲାଗେ ସେଠି ସନ୍ଧ୍ୟାବେଳେ ଆମେ ଯାଉ ଆଳତୀ ଫାଳତି ହୁଏ ଭଜନ କୀର୍ତ୍ତନ ସବୁ ହୁଏ ଆମେ ଟିକେ ରହୁ ଆସୁ ରାତି ଆଠଟା ସାଢେ ଆଠ୍ ଟା ବେଳେ ସେଠି ବି ବଢିଆ ଲାଗେ। ମୋ ପୁଅ ହେ ମୁଁ ଏଇ ଯାଇନି ତଥାପି ବର୍ଷେ ହେଇଗଲାଣି କଣ ପାଇଁ କହିଲେ ମୋ ପୁଅ ଯଉ ରହିଲା ଆଉ ଯାଇନଥିଲି କି ହେଲା ପରେ ବି ମୁଁ ଆଉ ଯାଇନି ମୁଁ ଭାବୁଚି ଯିବି ଟିକେ ସେପଟେ ଲାଇନ୍ ଟା ଭିଡ ନା ଆମେ ସେଇଥିପାଇଁ ଯିବାକୁ ଆଉ ଇଚ୍ଛା ହଉନି। ଛୋଟ ଛୁଆକୁ ନେଇକି ଯିବାକୁ ଆଗୁରୁ ସେମିତି ସ୍ୱାମି ସ୍ତ୍ରୀ ପଳଉଥିଲୁ କିଛି ନାହିଁ ଆଉ ଛୁଆ ଟାକୁ ବାଇକ୍ ରେ ବସେ ସେଇକି ନେଇକି ପୁରା ସେପଟେ ଟ୍ରାଫିକ୍ ଟା ପୁରା ଯେ ଭିଡ। ଗୋଟେ ଘଣ୍ଟା ଲାଗିବ ତତେ ଆସିବା ପାଇଁ ହଁ ଅଧିକ ଟ୍ରାଫିକ୍ ଟା ସେଇପଟେ।
ଆଉ ବି ବର୍ଷା ହେଲେ ବହୁତ୍ ପାଣି ଫାଣି ହେଇଯାଏ ନାଇଁ?
ଏ ବାପ୍ ରେ ବର୍ଷା ହେଲେ ଆଉ ଆସିପାରିବୁନି ସେଇଠୁ ଦି- ଦି ଘଣ୍ଟା ତିନି ଘଣ୍ଟା ଲାଗିବ।
ତମେ ଯଉଠି ରହୁଚ ସେଠି କଣ ବର୍ଷା ହେଲା ପୁରା ଏମିତି ପାଣିଫାଣି ହେଇ ଯାଉଚି?
ନା ନା -ନା- ନା ଏଠି ହଉନାହିଁ ଏଠି ସେ ଦିନାଇଁ ନା
ଓ ଆଛା। ଆଉ ଆଉ ଗାଁ କୁ କେବେ ଆଉଛି ତାହେଲେ?
ଗାଁକୁ ଟିକେ ବି ଯାଇ ନାଇ ରାକ୍ଷୀ ପୂର୍ଣ୍ଣିମାକୁ ଯିବି ଏକାଥରେ ମୋ ଭାଇହେରିଆ ହାତରେ ରାକ୍ଷୀ ଭିଡିବି। ରୋମ ଖାଇବେନି କି ଭାତ ବାଡିବା ଖାଇବେନି କି? ହୁଁ ମାଡୁଆ। ହଁଇ ପୁଅ ଜନ୍ମ ଦେଇଥିଲି ଆଉ ଯାଇନି ସେ ରାକ୍ଷୀ ପୂର୍ଣ୍ଣିମାକୁ ଟିକେ ଯିବି। ଯିବି ଭାଇହେରିକା ଅଛନ୍ତି, ତାଙ୍କ ହାତରେ ଆଉ ଝିଅ ପିଲା ଆ ସଜହବା ପାଇଁ
ମାନେ ଟିକେ
ହେ
ମୋର ଏମିତି କହିବାକୁ ଗଲେ ଚାରିଟା ସେମିତି କହିବାକୁ ଗଲେ ଜଣେ।
ଆ ମାନେ ତମେ ନିଜ ଭାଇ ଜଣେ ଆଉ ଯେତ ଯେତିକି ରହିଲେ ବଡବାପା ଝିଅ କି ବଡବାପା ପୁଅ କି ସାନ ବାପା
ହଁ, ହଁ, ହଁ। ବଡ ବାବାଙ୍କ ପୁଅ ସାନ ବାବାଙ୍କ ପୁଅ ଆ ଆମ ଚାରି ଭାଇ ଆଉ।
ହୁଁ।
ହୁଁ ଆଉ ରାକ୍ଷୀ ପୂଣ୍ଣିମାରେ ମିଳେ ପଇସା?